ହଁ କଣ କରୁଛ?
ଏ ଛାତ ଉପରକୁ ଆସିଥିଲି।
ହୁଁ କଣ ପାଣି ଦଉଛ ଗଛ ରେ?
ନାଁ ନାଁ।
ଆଉଁ।
ଏଇ ଛାତ ଉପରେ ବୁଲିବାକୁ ଆସିଛି।
ହଁ ଗରମ ବି ବହୁତ ହଉଛି ନାଁ ସେଥିଲାଗି।
ପାରା ଦେଖିଆକୁ ଇଚ୍ଛା।
ହଁ ପାରା ଅଛି?
ହଁ ଅଛି।
କେତେ ପାରା ରଖିଛ?
କେତେ ହେଲେ ମରିଗଲେଣି ସବୁଗୁରା। ଚିଲ
ମରେ ମରିଗଲାଣିି। ଓହୋ ଚିଲ ଖାଇ ଯାଉଛି?
ହଁ। ଚିଲ ତାଙ୍କ ଆଖି କୁ ଖାଇଯାଉଛନ୍ତି। ବେକ ମୋଡି ଦଉଛନ୍ତୀ ଆଖି ଖାଇ ଦଉଛନ୍ତି।
ପେୟାର୍ ସରିଗଲା?
ଆଁ।
ପ୍ୟାର୍ର ସରିଗଲା?
ମୁଁ ତ ପଳେଇ ଆଇଛି ମୁଁ ଜାଣିନି ଛାତ ଉପରୁ ମୁଁ କେତେବେଳୁ ଆଇଁଛି।
ଓ ହଁ। କୋଉଁଠି ମାଇଁକି ବାଜୁଛି କି?
ହଁ ସେଇଟା ମଁ ଭଗତ ଘରେ ବାଜୁଛି।
ହଁ ହଁ। ଆଉ କଣ ଖାଇଥିଲେ ଆଜି?
ଖାଇଥିଲି ଭାତ ଡାଲି ଆଉ ଡାଲମା ଆଉ କଲରା ଭଜା।
ଓ ହଁ ଆଉ ଘରେ ସମସ୍ତେ?
ଘରେ ସମସ୍ତେ ଉଁ ତଳେ ଅଛନ୍ତି ମା ମାରିବ।
ଭଲ ଅଛନ୍ତି ସମସ୍ତେ?
ହଁ ହଁ ଭଲ ଅଛନ୍ତି।
ଆଉ କୁଆଡେ ବୁଲିବାକୁ ଯାଇନ?
ନାଁ ତ କଲେଜ ଖୋଲି ଯାଇଥିଲା। ଏବେ ବଟାନିକାଲ୍ ଗାର୍ଡେନ୍ ଯାଇଥିଲୁ।
ହଁ। ଆଉଁ।
ଆଉ କୁଆଡେ ଯାଇନ ବଟ ଆଁ।
ମୁଁ କହିଲି କୋଉଁ କୋଉଁ ଜାଗା ସବୁ ବୁଲିଲଣିି?
ହୁଁ ମୁଁ ତ ବୁଲିଲିଣି ବହୁତୁ ଜାଗା।
ହୁଁ ସବୁଠୁଁ ବେଶୀ କୋଉଁ ଜାଗା ଭଲ ଲାଗେ?
ମୋତେ ସବୁଠୁଁ ଅଧିକ ଭଲ ଲାଗେ ସମ୍ବଲପୁର।
ଆ ସମଲେଶ୍ଵରୀ ମନ୍ଦିର?
ହଁ।
ହୁଁ। ଆଉ ମନ୍ଦିର ଟା ବହୁତ ସୁନ୍ଦର ହେଇଛି ନାଁ?
ହଁ ହଁ ସେଥିପାଇଁ ସେଟା ସେ ଜାଗା ଟା କୁ ବୁଲିବାକୁ ଭଲ ଲାଗେ।
କିନ୍ତୁ ଯୋଉ ଲାଇନ ଲଗେଇ ଯିବ ଠାକୁରଙ୍କୁ ଦର୍ଶନ କରିବାକୁ ସସେଇଠି ପୁରା ଆଉଁ ହୁଁ ମୁଣ୍ଡ ବୁଲେଇବ ତମର କେତେ ଲାଇନ୍
ସିଏ ଆଉଁ ଅଛି?
ହଁ ମୁଁ ଯାଇଚି ଘଣ୍ଟେଶ୍ୱରି ଯାଇଥିଲି ସେଠି ଯୋଉ ଘଣ୍ଟ ମିଳେନି କି ସେଟାକୁ ବାନ୍ଧିକିରି ବି ଆସିଥିଲି।
ଓହୋ।
ହୁଁ ଘଣ୍ଟେଶ୍ୱରୀ, ସମଲେଶ୍ୱରୀ ସେଉଠୁ ଇଏ ହୁଁ ହୀରାକୁଦ ଡ୍ୟାମ ବି ପାଖ ଖ ହବ ହୁଁ। ଯାଇଥିଲି ହୀରାକୁଦ ଡ୍ୟାମ୍ ବି ଯାଇଥିଲି ସମଲେଶ୍ଵରୀ ମନ୍ଦିରେ ଉଁ ଯୋଉ ଛିଡ଼ା ହେଲୁ ପୁରା ଉଁ ଉଁ ଉଁ ଏତେ ଭିଡ଼ରେ ନା ଏତେ ଲାଇନ୍ ଲାଗିଥାଏ ଆମ ଆଗେରେ ଯେତିକି ଲୋକ ଆମ ପଛରେ ସେତିକି ଲୋ
ଉଁ ହଁ।
ବହୁତ ଲାଇନ୍।
ମୁଁ ଯାଇଥିଲି ଏଇ ଉଁ ଯୋଉ ଆଗ ବର୍ଷ ଜାନୁଆରୀ ଫେବୃଆରୀ ବଳେ ଯାଇଚି।
ଓହୋ ଭଲ ଲାଗେ ସେଇ ସ୍ପଟ ଟା ଭଲ ଲାଗେ।
ହଁ ପୁରା ଉଁ ଗାର୍ଡେନ ଗୁରା ଯୋଉ ହେଇଚି ବହୁତ ସୁନ୍ଦର ଦେଖ ଆଉନ।
ହଁ।
ପୁରା ଏତେ ବଡ଼ ବଡ଼ ଫୁଲ ହେଇଥିବ ଗେଣ୍ଡୁ ଫୁଲ ଗୁରା।
ହଁ ହଁ।
ହୁଁ। କିଏ ଗୀତ ବଜଉଚନ୍ତି ଆପଣ ମାନେ ଯୋଉ ଆ ଜାଗାରେ ଅଛନ୍ତି ଖାଲି ସେଇ ଜାଗାରୁ ଖାଲି ସାଉଣ୍ଡ ଅସୁଚି। ଉଁ ଗୀତ ବାଜୁଚି ଫୋନ୍ ରେ।
ହଁ ଝିଅ ଦେଖୁଚିତ ହଁ।
ଟିକେ ତାଙ୍କଠୁ ଉଁ ଉଁ ଉଁ ଦୁରେଇକି ଆସନ୍ତୁ।
ହଁ ହଁ କୁହ?
ଆଉ କୁହନ୍ତୁ?
ଆଉ କଣ ଖାଇଥିଲେ କଣ?
ମୁଁ?
ହଁ।
ମୁଁ ଖାଇଥିଲି ଆଜି ଭାତ, ଡ଼ାଲି, ପୋଟଳ ଆଳୁ କଷା। ଖାଇଥିଲି।
ଏଇନେ କଣ ରୋଷେଇ ହେଲାଣି ନା ହେଇନି?
ନାଁ ଏଇନା କିଛି କରିନି। ଏଇନା କିଛି କରିନି କରିବି ମାନେ ସେ ହବ ଯାଇଁକି ନଅ ଟାରେ। ଅଟା ଫଟା ଚକଟିକି ରଖିଦେବି। ନା ନା ଆମର ଠିକ୍ ଦଶଟାରେ ଖାଇବୁ ଏଗାରଟାରେ ଶୋଇବୁ।
ଆମର ଜଲ୍ଦି ଖାଉ ଆଉ ଲେଟ୍ ରେ ସୋଉ ଆମର ବି ସେଇ ଏଗାର ଟା ସାଢ଼େ ଏଗାରଟା ରାତିରେ ଶୋଇବାଟା ଲେଟ୍ ହୁଏ।
ଓହୋ।
ମୁଁ ଖାଇଦଉ ଜଲ୍ଦି କାରଣ ଖାଇଲେ ଭଲ ଜଲଦି ଖାଇଲେ ଭଲ।
ହଁ ହଜମ୍ ବି ହେଇଯିବ।
ହଁ।
ହୁଁ ଖରାବେଳେ ଶୋଇ ପଡିଥିଲି ନା ମାନ୍ଦାଳିଆ ମାନ୍ଦାଳିଆ ଏବେ ତ ହଉଛି।
ହୁଁ ହୁଁ ହଁ। ଶୋଇ ପଇଲେ ମାନ୍ଦାଳିଆ ଲାଗିବ ମୁଁ ଶୋଇନି ଯାଇଥିଲି ବୁଲିବାକୁ ଟିକେ।
ହୁଁ।
ସେ ବ୍ୟାଙ୍କ କାମ ଥିଲା ଯାଇଥିଲି ଆଉ ଆସିକି ତ ଯେଉଁ ମୁଣ୍ଡ ବିନ୍ଧା ଖରାରେ।
ହୁଁ ହଁ ଖରା ମୁଣ୍ଡରେ ପଶିଗଲା ମାନେ ଗଲା ମୁଣ୍ଡ ଯୋଉ ବିନ୍ଦିବଦବ୍। ତ ଦବ। ରକ୍ଷାବାସ କରେଇବନି ମୁଣ୍ଡ ଖାଲି ଧବ୍ ଧବ୍। ଖାଲି ଯେମତି ଇଛା ହବ ମୁଣ୍ଡ ରେ ଥଣ୍ଡା ପାଣି ଢାଳି ଦବା ପାଇଁ।
ନା ଆଉ କଣ କୁହ? ରାତିରେ କଣ ରୋଷେଇ ତମର ରୋଷେଇ ଷ୍ଟାର୍ଟ ହେଇଗଲାଣି?
ହୁଁହାଲୋ।
ନାମର କଣ?
ରୋଷେଇ ଷ୍ଟାର୍ଟ ହେଇଗଲାଣି?
ନା ନା ଏବେ କଣ ହବ ଏବେ ନା ଆମର ଆଉ ଟିକେ ଗଲେ।
ହୁଁ। ଆଉ ଆଜି ରାତିରେ କଣ ହବ ରୋଷେଇ?
କେଜାଣି କଣ ହବ ମୁଁ ଜାଣିନି ମାମା କରିବେ ଆଉ ଆଜି।
ହଁ ସେଇଟା ତ ମାମା ତ ରୋଷେଇ କରିବ ଇଏ କେମିତି ଜାଣିବ।
ସେ ଯାଆ ହବ ଗୋଟେ।
ମୁଁ ନିଜେ ରୋଷେଇ କରିବି କିନ୍ତୁ ମୁଁ ଯେପର୍ଯ୍ୟନ୍ତେ ରୋଷେଇ ଘରୁକୁ ନ ଯାଇଛି ମୋ ମାଇଣ୍ଡରେ କିଛି ପସିବନି ମୁଁ ରୋଷେଇ କଣ କରିବି?
ଓହୋ।
ମୁଁ ରୋଷେଇ ଘରୁକୁ ଯେବେ ଯିବି ରୋଷେଇ ଟାଇମ୍ ହବ ସେତେବେଳେ ମୁଁ ଭାବିବି ରୋଷେଇ କଣ ଜିନିଷ ଦେଖିଲେ ହିଁ ମନେ ପଡିବ ନହେଲେ ମନେ ପଡିବନେହିଁ।
ଉଁ ହୁଁ ହୁଁ ସେଇଆ ମୋ ମାମା ବି ସେଇଆ।
ମୁଁ ଏବେ ଏଠି ବସିଚି ମତେ ଯଦି ପଚାରିଦବ ରାତିରେ କଣ ରୋଷେଇ କରିବ ମୁଁ କହିପାରିବିନି।
କଣଟା ଗୋଟେ ହବ ଆଉ।
କଣଟା ଗୋଟେ ହବ ଆଉ ଯେତେବେଳେ ଟାଇମ ହବ ସେତେବେଳେ ଦେଖାଯିବ। ମୁଁ ଏମିତି ଠିକ୍ ସକାଳେ ଦଶଟାରେ ଆରମ୍ଭ କରେ ରୋଷେଇ ମତେ ଯିଏ ନଅଟାରେ ସାଡେ ନଅଟା ବି ବାଜିଥିବ ମତେ ଫୋନ କରିକି ପଚାରିବେ। ଯେ ଆମ ଘର ଲୋକ ଫୋନ୍ କରି ପଚାରିବେ ଆଉ ରୋଷେଇ କଣ କରିବୁ? ମୁଁ କହିମି ତ ଦଶଟାରେ ଆରମ୍ଭ କରିମି ମୁଁ ଏବେ ଜାଣିପାରିନାହିଁ ରୋଷେଇ କଣ କରିବି? ମୁଁ ଜାଣିପାରେନି ଜମା।
ରୋଷେଇ ଘରକୁ ଗଲେ ଜଣା ପଡିବ ଆଉ।
ହଁ ରୋଷେଇ ଘରକୁ ଯିବି ତାପରେ ଜଣା ପଡିବ ରୋଷେଇ କଣ କରିଵି। ଯେ ପର୍ଯ୍ୟନ୍ତେ ରୋଷେଇ ଘରକୁ ନ ଯାଇଚି ସେପର୍ଯ୍ୟନ୍ତେ ଜଣିପାରିବିନି ରୋଷେଇ।
ଜାଣି ହବନି କାରଣ ଗୋଟେ ପରିବା ଆମେ ଯୋଉଟା କହିଦୋଉଥିବା ପରିବା ନଥିବ ସେଇଟା।
ହଁ ନା ମୁଁ ଜାଣୁଚି ପରିବା କଣ କିନ୍ତୁ ଜିନିଷ ଭାବିଥିବି ଆଜି ଏଇଟା କରିବି ପୁଣି ତ ଅଲଗା ଗୋଟେ ପରିବା କେମିତି ଏଇଟା ତ ଖରାପେ ହେଇଯିବ ଏଇଟା ରାନ୍ଧିଦେ।
ଉଁ ବେଶୀ ଦିନ ରହିଲେ ଜିନିଷ ଟା ଖରାପ ହେଇଯିବ ଆଉ ଆମେ ଜାଣିଚୁ କୋଉଟା ଶୀଘ୍ର ଖରାପ ହେଇଯିବ ଆଉ କୋଉଟା ଟିକେ ଟାଇମ୍ ରହିବ। ସେଥିପାଇଁ ଯୋଉଟା ଶୀଘ୍ର ଖରାପ ହେଇଯିବ ତାକୁ କାଇଁ ନଖାଇ ନଖାଇଦାବୁ ଜିନିଷ କାଇଁ ବର୍ବାଦ କରିବୁ।
କୋଉ ଜିନିଷଟା ନଷ୍ଟ କରିବାଟା ଭଲ ନୁହେଁ।
ହଁ ଲୋକ ଅଛନ୍ତି ତାଙ୍କୁ ମାନେ ଆଜିକା ଇଏରେ ବି ଲୋକଙ୍କୁ ମାନେ କେତେ ଲୋକଙ୍କୁ ଖାଇବାକୁ ଗଣ୍ଡାମଣ୍ଡୁନି। ଆମକୁ ସେତିକି ଟଙ୍କାର ଦାନା ମିଳୁଛି ବଡ କଥା। ଆଉ ଯୋଉ ଖାଇବାକୁ ମିଳୁନି ସେମାନେ ଜାଣିୁଛନ୍ତି। ସନ୍ଧ୍ୟା ଦିଆ ସରିଗଲା?
ହଁ ସନ୍ଧ୍ୟା ଦିଆ ସରିଗଲାଣି।
ହୁଁ। ଆଉ
ସନ୍ଧ୍ୟା ଦିଆ ସରି ସାରି ଦେଇକି ବସିଚୁ।
ହୁଁ କଏ ଦେଲେ? ତମେ ଦେଲ।
ନାଇଁ ଆମ ଝିଅ ଦେଇ ଦେଲା। ଆମେ ଦି ଭଉଣୀ ସଁ ସକାଳୁ ପୂଜା କରିଦେବି ସ ସନ୍ଧ୍ୟାଳେ ସନ୍ଧ୍ୟା ଦବ।
ଓହୋ ମାନେ ଦି ଭଉଣୀ ଦି ଭଉଣୀ ମାନେ ନିଜରକୁ ସେମିତି
ହଁ ନିଜର ସେ।
ହଁ
ଆ ଭାଗ ବାଣ୍ଟି ଦଉଁ। ସକାଳେ ଯଦି ସିଏ ପୂଜା କରିଥିବ ମୁଁ ସନ୍ଧ୍ୟାଳକୁ ବାଦିଅ
ସନ୍ଧ୍ୟାବେଳ ଡ୍ରେସ୍ ଫସ ଚେଞ୍ଜ କରି ସନ୍ଧ୍ୟା ତ
ହଁ ବାଧ୍ୟ ଦବା ପାଇଁ।
ଗାଧେଇକିରି ଆସିବ ଯୁଆଡୁ ଗଟେ ତରେ ଆସଛନ୍ତି ସେଇଥିରୁ ଟାକୁ ଦେଇଦବ। ମୁଁ ସକାଳ ପୂଜା କରିଛି ସନ୍ଧ୍ୟାରେ ଡେଲି ମୋ ଶଶୁର ପ ସନ୍ଧ୍ୟା ଦେଇ ଦିଅନ୍ତି।
ଓହୋ ଚେଞ୍ଜ କରିବାକୁ ପଡିବ ଭାରି କଷ୍ଟ ଲାଗେ।
ହଁ ମୁଁ ସେଇଥିପାଇଁ ଦିଏନି? ଆଉ ଯୋଉ ଦିନ ବି ସିଟ୍ ଥାଏ ବାପାଙ୍କର ସେଇଦିନ ମୁଁ- - କଣ କରେ ଅଲଗା କାହାକୁ ଘର ପାଖ ଝିଅ ମାନଙ୍କୁ ଡାକି ସେମାନେ ଦେଇକି ଯାଆନ୍ତି।
ର
ମୁଁ ଏବେ ଯିବି ଠାକୁର ନମସ୍କାର କରିବି ରଖୁଚି। ଠାକୁର ନମସ୍କାର କରିବେ ରଖୁ ଚି।
ହାଁ ହାଁ